ହାଲୋ।
ହାଲୋ।
ହାଲୋ ନମସ୍କାର।
ନମସ୍କାର ଶୁଭ ଅପରାହ୍ନ ବନ୍ଧୁ।
ହୁ ହୁ ଶୁଭ ଅପରାହ୍ନ। ଆଉ ବନ୍ଧୁ କେମିତି ଅଛନ୍ତି ଆପଣ।
ହୁଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ବହୁତ ଭଲ ଅଛି।
ଏ ଏ ଏ ଏ
ଆଉ ଆପଣ ଅପରାହ୍ନ ଭୋଜନ କଲେଣି?
ହଁ ମୋର ସରିଲା ପରା ଏବେ ଟିକେ ପୂର୍ବରୁ
କଣ କଣ ତାହେଲେ ଆପଣ ଖାଇଲେ?
ଭାତ ହେଇଥିଲା ଡାଲି ହେଇଥିଲା ଅଣ୍ଡା ତରକାରୀ ହେଇଥିଲା
ହଁ
ହେଇଥିଲା ମାନେ କଣ ନିଜେ ତ କରିଥିଲି ଆଉ ହେଇନଥିଲା। ହଁ ଆପଣଙ୍କ ଆପଣଙ୍କର ସରିଲାଣି ନା ନାଇଁ?
ନାଇଁ ନାଇଁ ଆମର ସେପଟେ ରୋଷେଇ ଚାଲିଛି
ଆରେ ଆରେ ଆରେ ଦିଟା ସାଢେ ଦିଟା ହେଇଗଲାଣି ଖାଇଦବା କଥା
ଠିକ ମୋର ପେଟଟା ମାନେ ପୁରା ଜଳୁଛି କିନ୍ତୁ
ଆଜ୍ଞା ସ୍ବା ତ ଏ ସମ୍ପଦ ଅଧିକ ପଢିଲେ ବିପଦ
ଓ ହୋ ତାଲେଲେ ମ୍ୟାମ୍ ବହୁ ଭଲ କଥା ଗୋଟେ କହିଲେ ମୁଁ ସେଇଟା ତାହେଲେ ମୁଁ ଧ୍ୟାନରେ ରଖିବି ଆଉ
ହଁ
ଆପଣ କଣ ବାହାରେ ରହୁଛନ୍ତି କି ନା ଆପଣ ସହପରିବାର ସହିତ ଘରେ ରହୁଛନ୍ତି?
ନାଇଁ ଘରେ ରହିବାର ସୁଖ କାଇଁ ବାହାରେ ଅଛି ପରା
ଓ ଆପଣ ତାହାଲେ ବାହାରେ ଅଛନ୍ତି
ହୁଁ ହଁ ଆପଣ ଘରେ ରହିକି
ନା ନା ମୁଁ ବି ବାହାରେ ଅଛି
ଓହୋ ବାହାରେ କଣ କରୁଛନ୍ତି?
ବାହାରେ ମୁଁ ଟିକେ ପଢାପଢି କରିବା ପାଇଁ ବାହାରେ ରହିଯାଇଛି ଆଉ
ଆଚ୍ଛା ଆଚ୍ଛା ନାଇଁ ନା ମୁଁ ଚାକିରୀ କରୁଛି।
ଆଚ୍ଛା ଆଚ୍ଛା ଆପଣ କୋଉ କ୍ଷେତ୍ରରେ ତାହେଲେ ଚାକିରିଟା କରୁଛନ୍ତି?
କୋଉ କ୍ଷେତ୍ର ବଲେ ସେମିତି ଏକା ଆଉ
ନାଇଁ ମାନେ ଆପଣ ଡାକ୍ତର ଅଛନ୍ତି ନା ଶିକ୍ଷକ ଅଛନ୍ତି ନା ଇଞ୍ଜିନିୟର ଅଛନ୍ତି ନା କୌଣସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଛନ୍ତି
ନାଇଁ ଏଠୁ ଏଠୁ ମଧ୍ୟରୁ କୌଣସିଠି ବି ନୁହଁ।
ଓ ହୋ ହୋ ହୋ ତାହେଲେ ଆପଣ କୌଣସି ଘରୋଇ କ୍ଷତ ରରେ ବଧେ ଆପଣ କରୁଛନ୍ତି।
ଏମିତି ଘରୋଇ କ୍ଷେତ୍ରରେ ଚାଲିଛି ଆଉ
ଆଜ୍ଞା ଆଜ୍ଞା ତା ସହିତ କିଛି ପଢ଼ାପଢ଼ି ବି ଚାଲିଛି।
ହଁ ତା ସାଥିରେ ପଢାପଢି ବି ଚାଲିଛି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପଢାପଢି ଚାଲିଛି।
ଓ ହୋ ହୋ କଉ ଉପାୟ ସେ ପଢନ୍ତା
ହଁ ଚାଲିଛି ତ ସେମିତି ଏକା ନିଜେ ସବୁ ଜିନିଷ କରିବାକୁ ପଡୁଛି ଇଆଡେ ଡ୍ୟୁଟି ଚାକିରି ଯିବା ପାଇଁ ପଡୁଛି। ପାଠ ପଢିବାକୁ ପଡୁଛି ରୋଷେଇ କରିବାକୁ ପଡୁଛି ତ ଟିକେ
ଆପଣଙ୍କ ସମୟ ହଉ ନ ଥିବ ଆଉ
ହଁ ସମୟ ଟିକେ କମି ଯାଉଛି ଆଉ
ହୁଁ ନହଲେ ରୋଷେଇ କରିବା ରଖିଦିଅନ୍ତୁ ଜଣକୁ ମାନେ ରୋଷେଇ ଘର କାମ ଆଉ ହଁ ସଫାସଫି ସବୁ କରିବା ପାଇଁ
ହଁ ଭାବୁଛି ଜଣଙ୍କୁ ରଖିବା
ହୁଁ ସେମାନେ ନେଇଯିବେ ମାନେ ପାଞ୍ଚ ହଜାର ଛଅ ହଜାର ତ ନେଇଯିବେ ମାସକୁ
ଓହୋ ଦେଖିବା ହବ ଯଦି
ହଁ ସବୁ କାମ କରିବେ ଆଉ ଆପଣଙ୍କ ରୋଷେଇ ବି କରିଦେବେ ବାସନ ବି ମାଜିଦେବେ ଆଉ ଖାଇ
ହୁଁ ଆପଣଙ୍କ ଘର ଟା କୋଉଠି?
ଆ ମୋ ଘର ମୋ ଘର ଟା ହେଲା ହା ଅଛି ଏଇଠୁ ହବ ଗୋଟେ ଶହେ ଦୁଇଶହ କିଲମିଟର। ଦୁଇଶହ କିଲୋମିଟର ପାଖାପାଖି ହେଇଯିବ।
ଆଚ୍ଛା ଆଚଛା ଆଛା ଆମର ହେଲା ବହୁତ ଆପଣ ବହୁତ କେବେ ଆସିଛନ୍ତି?
ବହୁତ ନିହାତି ଭାବରେ ମୁଁ ଯୋଉ ଆପ୍ ଯାଉଛି। ତ ସେଇ ବହୁତ ରାସ୍ତା ଦେଇକିନା ଆମେ ଯାଇଥାଉଛୁ।
ଆଚ୍ଛା, ଆଚ୍ଛା, ଆଚ୍ଛା ଆଉ ବହୁତ ଗୋଟେ ବହୁତ ସୁନ୍ଦର ଜାଗା ଟିଏ କେବେ ଯେ ସମୟ ମିଳିବ ବୁଲାବୁଲି କ
ଯେ ଆମେ ଘରୁ ଫେରିଲା ବେଳେ, ବୌଧରେ ଗୋଟେ ହୋଟେଲ ଟେ ଅଛି। ହେଲା ମାନେ ବଡ ଟା ସେଇଠି ରାତ୍ରି ଭୋଜନ ପାଇଁ ସେଠି ଅପେକ୍ଷା କରେ। ସେଇ ହୋଟେଲ ର ନାଟା? ହଁ, କଣ ସେ ହୋଟେଲ ର ନାଁ, ମନେ ପଡୁନି ମୋର। ହୋଟେଲର ନା କିନ୍ତୁ ସେଇଠି ବହୁତ ବଢିଆ ମାନେ, ବଢିଆ ଭୋଜନ ସେଠି ମାନେ। ସେଇଟା ରାତି ବାରଟା ଗୋଟେ ରେ ବି ସେଇଟା ଖୋଲା ହଉଛି।
ଆଚ୍ଛା, ହଉ କେବେ ଗଲେ ଦେଖିବା, ଖାଇବା ପାଇଁ ଚେଷ୍ଟା କରିବା ଆଉ।
ନିହାତି, ନିହାତି, ନିହାତି ଆପଣଙ୍କର କଣ ପ୍ରପର ଟାଉନରେ ରହୁଛି। କେମିତି କଣ ଆପଣଙ୍କର ବୋହୁ ଦେହ?
ଓଁ ନା, ନା। ନା ଆମର ଡିଷ୍ଟ୍ରିକ୍ଟଟା ହେଲା ବହୁତ, ଜିଲ୍ଲା ଟା ହେଲା ବହୁତ, କିନ୍ତୁ ଆମ ଘର ବହୁତଠୁ ଲଗବ୍ ଆ ଓଁ ଷାଠିଏ ସତୁରି କିଲୋମିଟର ହେଇଯିବ।
ହଉ ହଉ ଠିକ ଠିକ।
ହୁଁ, ଆମ ହୁଁ, ଆମ ବୌଦ୍ଧରେ ଗୋଟେ ପ୍ରସିଦ୍ଧ ମନ୍ଦିର ଅଛି, ଚାରିଶମ୍ଭୁ। କେବେ ଆସନ୍ତୁ ବୁଲିବାକୁ।
ଚାରିଗ୍ରାମ୍ଭୁ, ମୁଁ ଗୋଟେ ଚାରିସମ୍ଭୁ ତ ମୁଁ ଶୁଣିଲି କିନ୍ତୁ ବୌଦ୍ଧର ଗୋଟେ ପ୍ରସି ତ ମୁଁ ପୁସ୍ତକରେ ପଢିଥିଲି, ସେଇଟା ହେଲା ପଞ୍ଚରଥ। ବୋଧେ ପଞ୍ଚରଥ ନା କଣ ଗୋଟେ ଏମତି ମନ୍ଦିର ଗୋଟେ ଅଛି ସେଠି। ବୌଦ୍ଧନା ସୋନପୁର କିଏ ଗୋଟେ ମନେ ପଡୁନି ମୋରଆଉ।
ପଞ୍ଚରଥ ମନ୍ଦିର ଟା ସୋନପୁରରେ ଥି ଅଛି ବୋଧେ।
ଓ ସେରା ସୋନପୁରୁ କି?
ହଁ, ସୋନପୁର ବସ୍ ଷ୍ଟାଣ୍ଡ ଟେ ନାଇଁ କି, ବସ୍ ଷ୍ଟାଣ୍ଡ କୁ ଲାଗି ଲାଗିକି ହିଁ ପଞ୍ଚରଥ ମନ୍ଦିର ଟା ଅଛି।
ଓହୋ, ସୋନପୁର ଦୀପା ପରେ ତ ବରମୁଣ୍ଡା ପଳେଇ ଆସିଛି। ବରମୁଣ୍ଡା ଟା କୋଉଥିରେ ଯାଉଛି, ସୋନପୁରରେ ଯାଉଛି ନା ବୌଦ୍ଧ ରେ ଯାଉଛି?
ବର ମୁଣ୍ଡା।
ବରମୁଣ୍ଡା ଅଛି, ବରାମୁଣ୍ଡା ବସଷ୍ଟାଣ୍ଡ ବି ଅଛି।
ନା ମୁଁ ଦେଖିନି, ମୁଁ ଜାଣିନି ସେ କଥା।
ତାହେଲେ ଆପଣଙ୍କର ଜିଲ୍ଲାରେ କଣ କଣ ପ୍ରସିଦ୍ଧ?
ଆମ ଜିଲ୍ଲାରେ ଗୋଟେ ପ୍ରସିଦ୍ଧ ମନ୍ଦିର ଅଛି, ଆମ ଗାଁ ଠୁ ପାଞ୍ଚ କିଲୋମିଟର ହେବ, ରେଗା ମୁଣ୍ଡା ଠାରେ। ଗୋଟେ ଭାଇ ଭୋଅ ଶୁଣିଥିବ ଭାଇ ଭଅ ଡେର ଭାଇ ଭୁଅ ଦେଢଶୁ ର ମନ୍ଦିର୍ ଶିବ ଶିବଙ୍କର ମନ୍ଦିର୍
ଭାଇ ବଣେଶ୍ୱଵର ମନ୍ଦିର
ହଁ ହଁ ହଁ
ଓ
ସେଟା ପୁରାଣ ର ଇଏ ଅଛି ସେ ମନ୍ଦିରକୁ ଭୀମ ଆସିଥିଲେ ମହାଭାରତର ହଁ ସେ ଉଁ ସେଠି ଗୋଟେ ଯୋଉ ପାହାଡ ଅଛି ନାଇଁ କି ସେ ପାହାଡକୁୁ ଚଢ ହୁଁ ହଁ ସେ ଭାଇବ ଦେଢଶ ପାହା ଦେଢଶ ର ଯୋଉ ପାହାଡ ଟା ସେ ପାହାଡ ଉପରକୁ ଭୀମ ଯାଇଥିଲେ ତ ସେ ଯୋଉ ଯାଇଛନ୍ତି ସେଠ ପୁରା ପାହାଚ ପାହାଚ ହେଇକି ପୁରା ପଥର ଉପରକୁ ଅଛି
ଓହୋ ମାନେ ସେଟା ପ୍ରାକୃତିକ ଉସରେ ପାହାଚ ହେଇଛି
ହଁ ପୁରା ପ୍ରାକୃତିକ ଇଏ ହିସାବରେ ଭୀମର ଯୋଉ ପାହ ତ ଇଏ ପାଦ ଟା ଚିହ୍ନ ପଡିଛି ନାଇଁ କି ସେ ପାଦ ଚିହ୍ନରେ ହିଁ ପାହାଚ ପାହାଚ ହେଇକି ଅଛି କେହି ବନେ ନାହାନ୍ତି ତାକୁ
ଆପଣ ଯାଇଛନ୍ତି ସେଇଠିକୁ
ହଁ ଯାଇଛି ପଥର ଉପରକୁ ଚଢିବ ଗୋଟେ ଅଲଗା ପ୍ରକାର ମଜା ଲାଗେ
ଓହୋ ସେଇଟା ଗୋଟେ ଦର୍ଶନୀୟ ସ୍ଥାନ ତାହେଲେ ଭଲ ହେଲା କି ମତେ ଯ ଯଦି କେବେ ଯିବା ପାଇଁ ସୁବିଧା ସୁଯୋଗ ହୁଅନ୍ତା
ନିଶ୍ଚୟ ନିଶ୍ଚୟ ଆପଣଙ୍କର ସ୍ଵାଗତ ରେ ଆମେ ଅସୁ ସଦା ସର୍ବଦା ଉପଲବ୍ଧ
ଓହୋ ଧନ୍ୟବାଦ ଆଁ ଆପଣ ଯଦି ସହଯୋଗ କରିବେ ତାହେଲେ ତ ଆହୁରି ବହୁତ ଭଲ ହ
ହଁ
ଆଉ କଣ ଅଛି
ଆଉ ଗୋଟେ ଜଳପ୍ରପାତ ଟେ ଅଛି ଏବେ ନ୍ୟୁଲି ଏବେ ଏବେ ନୂଆ ନୂଆ ସେଟା ଆ ଇଏ ହେଇଛି ତ ଲୋକ ଅଧିକ ଜାଣିନାହାନ୍ତି
ଓହୋ ନୂଆ ନୂଆ ତାହେଲେ ଏବେ ସେଟା ବାହାରିଛି ନା ଜଙ୍ଗଲ ଲା ହେଇଥିବ ଆଗରୁ ଜଣା ପଡନଥିବ ଏବେ ଜଣା ପଡିଥିବ
ଜଙ୍ଗଲ ଭି ଥିରେ ଥିଲା ଆଗରୁ ଜଣା ପଡୁନଥିଲା ଏବେ ଧୀରେ ଧୀରେ ଲୋକ ଯେତେବେଳେ ଯାଉଛନ୍ତି ସମସ୍ତେ ଜାଣୁଛନ୍ତି ଆଉ
ଅ କଣ କି ତାର ନାଁ କଣ
ଅ ଲ ଲତା ଲତା ଝରନ୍ ତାକୁ କୁହାଯାଏ ଲତା ଝରନ୍
ଓହୋ ଲତା ଖାଲି ଲତା ତାର ନା ଟା
ହଁ ଲତା ଜରନ୍ ବୋଲି କୁହନ୍ତି ଗଲାଥର ନୂଆ ବର୍ଷ ସମୟରେ ଆମେ ଯାଇଥିଲୁ ଭୋଜି କରିବା ପାଇଁ ବାସ୍ତବ ବହୁତ ସୁନ୍ଦର ଜାଗା ଲୋକ ଜାଣିନାହାନ୍ତି
ହୁଁ ହୁଁ ହଉ ଆମେ ତାହେଲେ ଯିବୁ ଆଉ କେବେେ କୋଟେ କେତେବେଳେ ବଉ ଯିବୁ ତାହେଲେ ଆପଣଙ୍କୁ କଲ୍ କ ଆପଣ କହିବେ କଣ କଣ ସେଇଠି ଦର୍ଶନୀୟ ସ୍ଥାନ ବୁଲିବା ଜାଗା ଅଛି ଆ
ହଁ ହଁ ନିଶ୍ଚୟ ନିଶ୍ଚୟ କେବେ ଗୋଟେ ସମୟ ବାହାର କରିକି ଆସ ହନ୍ତୁ ବୁଲି ବାକୁ
ଆଜ୍ଞା ଆଜ୍ଞା ଆଉ ଆପଣ କେବେ ଯାଇଥିଲେ ଘରକୁ
ଘରକୁ ତ ମୁଁ ଯାଇଥିଲି ଗଲା ମାସରେ ଯାଇଥିଲି ଆସନ୍ତା କାଲି ପୁଣି ଯିବାର ଅଛି କାମ ଟିକେ ଅଛି।
ଓ ଆପଣ ତାହେଲେ ଘରଠୁ ଏବେ କେତେ ଦୂରରେ ରହୁଛନ୍ତି?
ଘରରୁ ମୋର ଶହେ ତିରିଶ କିଲୋମିଟର ହେଇଯାଉଛି ଏଇଟା।
କେମିତି ଯିବା ଆସିବା କରନ୍ତି?
କେତେବେଳେ ଇଏ ଦୁଇ ଚକିଆ ଯାନରେ ଯାଏ, କେତେବେଳେ ଚାରି ଚକିଆ ଯାନରେ ଯାଏ, କେତେବେଳେ ବସ ରେ ବି ଯାଏ।
ହ
ହୁଁ, ହୁଁ। ହଁ ସମୟ ଉପରେ ନିର୍ଭର କରୁଛି କେତେବେଳେ କୋଉ ଯାନ ଯାନବାହାନରେ ଦିଆ ହଉଛି ଯେ,
ହୁଁ ହୁଁ ଏଯେ ଏଯଉ ଯାନବାହାନରେ ଭାବରେ ସୁବିଧା ଥିବ।
ହଁ ସକାଳୁ ଯାଉଛି ଗୋଟେ ବସ୍ ଗୋଟେ ଯାଉଛି, ସକାଳୁ ଗୋଟେ ଯାଉଛି। ସନ୍ଧ୍ୟାରେ ଦିଟା ଆଡେ ଗୋଟେ ଯାଉଚି।
ହଁ, ହଁ, ହଁ।
ଆପଣ ଆପଣଙ୍କ ଘରକୁ କେମିତି ଯାଆନ୍ତି?
ମୁଁ ମୁଁ ବି ସେଇ ବସ ରେ ହିଁ ଯାଏ। ଆମର ଗୋଟେ ଡାଇରେକ୍ଟ ବସ୍ ବି ରହୁଛି ବ୍ରହ୍ମପୁର ରୁ ସେଇଟା ଗଲେ ସୁବିଧା। ସେଇଟା ଗଲେ ମାନେ ସିଧା ଘରେ ପହଞ୍ଚିବ। କିନ୍ତୁ ସେଇ ବସଟା ଯଦି ଯିବନି ଯୋଉ ଟାଇମ ରେ ଯାଉନଥିବ ଯଦି ତାହେଲେ ଆମକୁ ବସ ତା ମାନେ ଚେଞ୍ଜ କରିି କରି ଯିବାକୁ ପଡୁଛି ଆଉ। ଗୋଟେ ଜିଲ୍ଲା ରୁ ଆଉ ଗୋଟେ ଜିଲ୍ଲା ଗଲାବେଳକୁ ଆମକୁ ପୁରା ବସ୍ ଚେଞ୍ଜ କରିବାକୁ ପଡୁଛି। ତ ସେମିତି ହେଲେ ଟିକେ ହଇରାଣ ହବାକୁ ପଡୁଛି।
ହୁଁ, ହୁଁ, ହୁଁ।
ଆଉ ଆମକୁ ଆର୍ଥିକ ଖର୍ଚ୍ଚ ବି ଟିକେ ଆମକୁ ଅଧିକ ପଡି ଯାଉଛି ସେଇଠି।
ହଁ ସମୟ ବି ଅଧିକ ଲାଗୁଛି।
ତମର - କଣ ଅଛି। ଆପଣ ଦିନ ପୁରା ଦିଟାରେ ବାହାରିବେ ଯେ, ଆପଣ ପହଞ୍ଚିବେ ରାତି ଦିଟାରେ।
ଆରେ ବାପରେ।
ହଁ, ବାର ଘଣ୍ଟା ଲାଗୁଛି। ମାନେ ଗୋଟେ ଜିଲ୍ଲାରୁ ଜିଲ୍ଲା ଗଲା ବେଳକୁ ବସ ପୁରା ଚେଞ୍ଜ କରିବେ। ପୁଣି ସେଇ ଜିଲ୍ଲା ରୁ ଆଉ ଚେଞ୍ଜ କରିକି ଆଉ ଗୋଟେ ଜିଲ୍ଲାକୁ ଯିବି ସେଇ ଭଳିଆ। ହଁ
ରୋଷେଇରେ ଏବେ କଣ ହେଇଛି ଅପରାହ୍ନ ଭୋଜନ ରୋଷେଇ ରେ କଣ କଣ କରାହେଇଛି?
ଅପରାହ୍ନ ଭୋଜନ ରେ ହେଇଛି କଣ ସେଇଟା କହୁଛନ୍ତି ଭେଣ୍ଡି ଭଜା ହେଇଛି। ଆଉ ଟିକେ ଡାଲି ହେଇଛି। ଏଇ ଯୋଉ ହରଡ ଡାଲି, ଆଉ ଟିକେ ହେଇଛି ବଡି, ବଡି। ସେ ବିରି ବଡି ଯୋଉ ଭଜ ବଡି।
ହଁ। ଆପଣଙ୍କର ଭଉଣୀ ତ କହୁଥିଲେ ଦିଦି ଯାହା କହିବେ ତାହା ହିଁ ରୋଷେଇ କରାହେବ ବୋଲି।
ନାଇଁ ଯେମିତି କିଛି ନାହିଁ ଯେ ମତେ ହିଁ ମାନେ ମୁଁ ବଡ କି ନାଇଁ ସେଥିପାଇଁ କଣ ପଚାରୁଛନ୍ତି ଆଉ ମାନେ କଣ ରୋଷେଇ ହବ କଣ ହବ ବୋଲିକି।
ହଁ, ହଁ, ହଁ।
କଣଟେ କହିଆକୁ ପଡୁଚୁ ନା।
ହଁ।
ପନିପରିବା କଣ ଉପଲବ୍ଧ ଅଛି ସେଇଟା ଦେଖିକି ଆଉ।
ହୁଁ ଆଉ ମୁଁ ପଚାରୁଥିଲି ଯେ, କଣ ଦିଦିଟା କଣ ଡରେଇକି ର କହୁଛନ୍ତି କି ତମକୁ? ନା ସେମିତି କିଛି ନୁହଁ ବୋଲି ସେ ବି କହୁଥିଲେ। ଆପଣଙ୍କ କଥାବା ର୍ତ୍ତାରୁ ତ ଜଣା ପଡୁଚି ଆପଣ ଜଣେ ଭଲ ସୁଶିକ୍ଷିତ ଉଚ୍ଚ କୋଟିର ନାରୀ। ହେଲୋ।
ହଁ
ହେଲୋ।
ହାଲୋ।
କଣ ସାଙ୍ଗ ଶୁଣା ଯାଉନି କି?
ନାଇଁ ମୁଁ ତାହେଲେ ଯାଉଚି ମୁଁ ଟିକେ ଖାଇଦେବି ମତେ ଭୋକ ଲାଗିଲାଣି।
ଏତେ ବୋଲୁ କଣ ଖାଇବ? ତିନଟା ହଉ ଖାଇବଉ।
ନାଇଁ ଆପଣ ଟିକେ ସମୟ ଦେଖିଲେ ଭଲ ହବ ବୋଲି ମୁଁ ଭାବୁଛି, ଆପଣ ଏଇ ସମୟ ଦେଖି ଦିଅନ୍ତୁ।
କେତେ? ଦିଟା ହେଇ।
ନାଇଁ ନାଇଁ ସେଇ ସମୟ କଥା କୋଉନି ମୁଁ।
କୋଉ ସମୟ? ଅହହହ। ହଉ ଠିକ୍ ଅଛେ ଯାଆନ୍ତୁ ଖାଆନ୍ତୁ ତାହେଲେ। ହଉ ଧନ୍ୟବାଦ୍, ଥାଙ୍କୟୁ ବନ୍ଧୁ। ତମ ତମ ସାଥିରେ କଥା ହେଇକି ଭା ଭାରି ଖୁସି ଲାଗିଲା।
ହଉ ତ ସେ
ହଉ। ଉଁହୁଁ
ହ